ହ୍ୟାଲୋ।
ହଁ। ହ୍ୟାଲୋ ମୁଁ କଥା ଶୁଭୁଛି। କଣ କରୁଛ?
ଉଠିଲି ଆଉ।
କଣ ଖାଇଲ?
ଭାତ କାଞ୍ଜି ଆଳୁ ଚଟୁଣି ଆମ୍ବ। ଆଳୁ ଭଜା।
ଅ ହଁ।
ତୁ କିସ ଖାଇଲୁ?
ମୁଁ ଖାଇଲି ଭାତ ଡାଲି ଲେମ୍ବୁ ଆଳୁ ଚକଟା। ଭାତ ଡାଲି ଲେମ୍ବୁ ଆଳୁ ଚକଟା।
ହୁଁ ହୁଁ।
ଆଉ କଲେଜ ଯାଇଥିଲ?
ନା ନା। ତୁ ଯାଇଥିଲୁ ନା?
ଶୁଭୁନି?
ତୁ ଯାଇଥିଲୁ ନା କଲେଜ?
ନାଇଁ।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
କଣ ହେଇଚି?
କଣ ପାଇଁ ଯାଇଥିଲୁନି?
ଏ ଦେହ ଟିକେ ଭଲ ନାହିଁ ତ ସେଇଥିପାଇଁ ଯାଇନଥିଲି ଆଉ।
ହଉ।
ହ୍ୟାଲୋ। ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ଘରେ କେହି ନାହାନ୍ତି। ଅଛି ମୁଁ ଏକା ଆଉ।
କୁଆଡେ ଯାଇଛନ୍ତି?
ବାପା ମାମା ପୁରୀ ଯାଇଛନ୍ତି। ଉଁ ଆଉ ଭଉଣୀ ପଳେଇଛି ସ୍କୁଲ ପଳେଇଛି।
ଅ ହୋ।
ଏକା ଅଛି ।
ପୁରୀ କୋଉଦିନ ଗଲେ?
ପୁରୀ ଗଲେଣି ଦି ଦିନ ହେଲାଣି। ଶନିବାର ।
ଆଜି ସୋମବାରେ ସୋମବାରେ।
ହଁ ଶନିବାର ଦିନ ଗଲେ।
ଓହୋ ତ ରୋଷେଇ ବାସରେ କେମତି ହଉଛି?
ମୋ କାକି କରିଦଉଛନ୍ତି।
ଆଉ କଣ କୋଉଦିନ ଆସିବେ?
ଆସିବେ ପହରଦିନ ବୋଧେ ହଁ ପହରଦିନ।
ହଁ ଆଉ ପଢାପଢି କେମିତି ଚାଲିଛି?
ହୁଁ ଭଲ।
ଅ ହଁ।
ତୋର ପଢା ପଢ଼ି କେମିତି ଚାଲିଛି?
ହଁ ସେମିତି ଆଉ। ଆଉ କଣ? ତମେ ରୋଷେଇରେ ଗଲନି।
ଉଁ
କହିଲି ତମେ ରୋଷେଇ ହେରିକା ଗଲନି।
ଇସ୍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
ମୋତେ ରୋଷେଇ ଫୋଷେଇ ଆସେନି। ଏକରେ ଗରମର ମତେ ବିରକ୍ତ ଲାଗେ, ଏଣେ ମୋର ପିରିୟଡ଼ ହେଇଛି ଯେ ପେଟ ଫେଟ କାଟୁଛି ମତେ ଭଲ ଲାଗେନି
ଅ ହଁ।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
ଆଉ କଲେଜ କେବେ ଯିବ?
କଲେଜ୍ ଆମର ଯାଇକି ଅଗଷ୍ଟ।
ଆଉ ଆଡମିନଇ ହେଲାଣି?
ହେଇନାଇଁ ଲୋ ବାପା ଆସଲେ ବାପା ଯାଇଛନ୍ତି ପୁରୀ ଆସିଲେ ଯାଇକି ଯିବା ଆଉ।
ହିଁ ହ ଆଡିମିସନ ପାଇଁ ସବୁ କଣ ଦରକାର?
ଆଡ଼ମିଶନ ପାଇଁ କିସ ସେଇ କାଷ୍ଟ, ଇନ୍କମ୍, ରେଶିଡେନ୍ଟ, ଆଧାର ବ୍ୟଙ୍କ ପାସ ବହି ଆଉ କଣ ତେନେଥେ ସାଠୀପିକେଟେ ପ୍ଲତୁ ସାଠିପିକେଟେ।
ହ
ଏଡିଗ୍ ସଟିଫିକେଟ ଏତେ ଆଉ।
ଫୋଟୋ ଫଟୋ ଦରକାର ନାହିଁ।
ହଁ ଫଟା ଫଟା
ହିଁ ହଁ ହଁ। ପ୍ଲସ ଟୁ ର କେତେ ଥିଲା।
ପ୍ଲଷ୍ଟୁର ଚାରିଶ ତେତିଶ।
ହଓ। କିମିତି କଣ ପଦୁଥିଲବା ଏତେ ରଖିଲ।
ମୁଁ ପଢୁଥିଲିନି ଆଉ ସେଇର ଚବିଶ ଘଣ୍ଟା ରୁ ବାଇଶି ଘଣ୍ଟା ପଢିବ ହେଲା ତାପ ନା ଲୋ ସେଇ ରକମ୍ ସେଇ ରକମ ମେନ୍ ମେନ୍ ଟପିକ ଗୁଡ଼ା ପଡିବୁ ହେଲା।
ହଁ।
ମେନ୍ ମେନ୍ ପଏଣ୍ଟ ଗୁଡାକ ଖାଲି ଗାର ଲଗେ ଗାର ମାରିଦେଇଥିବୁ ନହେଲେ ଏଗଜାମ ଟାଇମ୍ ରେ ତାକୁ ଟିକେ ଆଖି ପକେଇଦେଇ ଥୀବେ ଏବେ ହଉଛି ପଢି କିନ ପଢଏଗଜମି ଟାଇମି ହଉଛି ତାକୁ ଟିକେ ଲାଇନ୍ ମାରିକି ଯଉ ରଖିିବ ଆଖିଖ
ହଁ ହଁ ଆଉ କଣ ଆଉ।
ସେ ସେ ପଢା ବିଷୟରେ ପଚାର ମୁଁ ତାକୁ କୌଣସି ବି କିଛି ବି ଦେଇପାରିବି ନା ମୁଁ ବର୍ଷ ତାରା ପାଠ ପଢୁନି କି ଏଗଜମ ଆଗ ଦିନ ମୁଁ ପଢିକି ଏାମ ଦେଇି ମୁଁ କାହା ବିଷ କହମି କେନ ପଢଚି।
ହଁ ହଁ। ଆଉ ଆମ ଘରୁ ଆ ଘର ଆଡୁ କୋଉଦିନ ଆସିବ?
ହଉ।
ଆଉ କଣ?
ଆମରଷ ଖାଇବା ପିଇବା ଖ ହାତ ରନ୍ଧା ଦବୁ।
ଆଜି।
ତୁ ରନ୍ଧାେକିଇ ଦୋବୁ ଖାଇତେ
ହଁ ଦେବି ଆଉ ଆସେ ସେମତି କିଛି ଆସେନି। ଦେବି ଆଉ ଆସ।
ହୁଁ।
ଯାହା ତ ଗୋଟେ କରିକି ଦେବି ତମକୁ ଆଉ।
ହ
ହ
ତମ ହାତ ରନ୍ଧା ଖାଇବି।
ହଁ ହଁ ଯିଏତ ଗୋଟେ କରିକି ଦେଲେ ହେଲା ଆଉ।
ହୁଁ ବୋଉ କିଷ କରୁଛନ୍ତି?
ଏଇଠି ଶୋଇଛି ଆଉ।
କାଲି ବୋଉ କଲ ଉଠେଇଥିଲେ ନା ରାତିର?
ହଁ ହଁ କାଲରାତିରେ ହଁ।
ବୋଉଙ୍କ ଭଏସ ପୁରା ଜାଣି ପାରିଲିନି ପୁରା ଝିଅ ଛୁଆ ମୁଁ କହିଲି ବୋଧେ ଆଉ କିଏ ବୋଧେ ତ ଘର ପାଖ ପୁଣି ପୁଣି ବୋଧେ ମାନେ ବୋଉଙ୍କ ସହିତ ଟିକେ କଥା ହେଇଥାନ୍ତି।
ହଁ ନାଇଁ ସେ ହଉଛି ମୁଁ ଯାଇଥିଲି ସେଡେ ବୋଉ ଉଠେଇଥିଲା ବୋଉ ପଡିଛିନି
ହଁ ନା ନା ଟିକେ ଅଲଗା ଲାଗିଲା ଯେ କିନ୍ତୁ କଣ କ ନା ତୁର ଝିଅ ଛୁଆଙ୍କ ଭଏସ ଭଲ ଲାଗିଲା।
ହଁ।
ମୁଁ ସେଇଥିଲା ଭାବିଲି ଏମ ତମ ଭୋଉଣି ଫୋଉଣି ଯଦି କିଏ ହେଇଥିବେ ଆଉ
ନାଇଁ ନାଇଁ ମୋର ଭୋଉଣୀ ଫୋଉଣି କେହି ନାହିଁ ସେ ସିଆଡେ ସବୁ ଆମର କେହି ଘରୁକୁ ବାହାରନ୍ତିନି ସନ୍ଧ୍ୟା ହେଲେ କବାଟ ଦେଇକି ସମସ୍ତେ ପଇଥିବ।
ହୁଁ ତ ଆମର ଏପଟରେ ସବୁ କଣ ମାନେ ଆମେ ସବୁ ଭୋଉଣୀ ଫୋଉଣି ଅଛନ୍ତି ନା। ଏ ବସିଆ ଏକ ଜାଗାରେ ଆସିିକି ବସିଆ କଥା ହୋଉଥିବା ଇଏ ହୋଉଥିବା।
ନାଇଁ ମ ଆମର ମାନେ ବସ ଅଛନ୍ତି ସେମିତି ସେଠି ସବୁ କିନ୍ତୁ ମାନେ ଆମର ମାଝିଅ ଘର ଭିତରେ ପଶିଲୁ ଆଉ କବାଟ ଦେଇକି ଆଉ ଆଉ କଣ? ବହିଫଇ ଆଣିଲନଣି ପ୍ଲସ ଥ୍ରିର
ପ୍ଲସ ଥ୍ରି ପା କରିବିନି ମାନେଜମେଣ୍ଟ କରିମି ବି ଟି ଟି ଏମ।
ଓହୋ।
ପ୍ଲସ ଥ୍ରି କରିକି କିଛି ଲାଭ ନାହିଁ ନା। ପ୍ଲସ ଥ୍ରୀ କରିକ କିଛି ନା ଲାଭ ନାହିଁ ଖାଲି ନା କୁ ଖାଲି ଗୋଟେ ଡିଗ୍ରୀ ରହିଚ ଉଁ ମୋ ମାମୁଁ କହିଲା ରଙ୍ଗ ଅ ଅ କହିଲେ କି ଦେଖିଥା ଆ ସେ ଝିଅ କି ସେ ପଢୁଛ ନା ଡିଗ୍ରୀ କରିଚି।
ହୁଁ ପ୍ଲସ ଥ୍ରି ସେଇ ଏଇନା ଚାରି ବର୍ଷ ହେଇଗଲାଣି।
ହଁ ପା।
ଚାରି ବର୍ଷ ହେଇଗଲା।
ତାପରେ ପୁଣି ତ ସି ଟି ପଢିବୁ କି ବି ଡି ପଢିବୁ କଣ ଯାଇ କେତେ ଇଏ ପାଇି ଜବ ତୋର ନାଗିବ। ଭଲ ମାମୁଁ ଏତେ କିଏ ପଢିବ।
ସେ ପ୍ଲସ୍ ଥ୍ରୀ ନା କଲେ ଚାରି ବର୍ଷ ଯାଇକି ଚାରି ବର୍ଷ ମାନେ କଣ ଦୌଡି ଦୌଡି କଲେ ଦେଖିଲା ବେଳକୁ କନା ଖାଲି ଗ୍ରାଜୁଏସନ କମ୍ପ୍ଲିଟ ଆଉ ତ କିଛି ନାହିଁ ନାହିଁ ନା।
ହୁଁ ସେଇ ପା କୋହୁଚି ନା କୁ ଖାଲି
ହଁ ପ୍ଲସ୍ ଥ୍ରୀ ପରେ ପୁଣି ପଢିବ ଯଦି ଏକ୍ସଟ୍ରା ଆଉ ଅଲଗା କିଛି ତ ଚାହୁଁଚ କୋଉ ଚାକିରରି ଫାକିରି କିରି କରିବା ପାଇଁ।
ମୋ ମଝିଆ ମାମୁଁ ଯିଏ ପୁୋଲିସ ଚାକିରି କରୁଛନ୍ତି ତାଙ୍କର ଇଚ୍ଛା ଥିଲା ମୁଁ ଟିଚର ହୁଏ ହେଲା ମତେ ବହୁତ ବାର ବାଧ୍ୟ କ ମାନେ ମୋ ମାମୁଁ ରାଗିଯାଇଥିଲେ ମୁଁ ଯେତେବଳେ ମାନେଜମେଣ୍ଟ କରିମି ବୋଲି କହିହିଲି ନାଇ ମୋ ମାମୁଁ ମୋ କଥା କଥା ବୁଝନ୍ତି। ଆଇଲେନି କଲେଜ୍ ମୋ ମାଇଁ ଆସିଲେ କଲେଜ ଏତେ ରାଗିକି ଥିଲେ ହଁ କହିଲେ ହୋଉଚି ତୁ ସିଠି କରିଥାନ୍ତୁ ଇଏ କରିଥାନ୍ତୁ ମୋ ମାମୁଙ୍କର ଇଚ୍ଛା ଥିଲା ଆଉ ଆଇଦର ମୁଁ ହୋଉଛି ଲୟାର ଲୋ କରିବି ମାନେ ଇ ଜଜ୍ ହେରିକା ହେମି ଲ ପଢିକି ହେଲା ନହେନେ ଆଉ ସେଇ ଟିଚର ହେମି ଏଇ ଦିଟା ମୋ ମାମୁଙ୍କର ଇଚ୍ଛା ଥିଲା ଯାହାକି ମୁଁ କିଛି ବି କଲିନି ନା ଲ ପଢି ଏ ନାଇଁ କଲେ ମୋ ମାମୁଁ ମୁଁ ମୋତେ ଛୋଟ ବେଳୁ କହି ଆସନ୍ତି ମୁଁ ପୁଲିସ ହେଇଚି ମୋ ଭାଣିଜି ହବ ଲୟର ହଁ ସିଏ ସିଓର ସିଓର୍ ମାମୁ ତମ ଇଚ୍ଛା ଟା ଏଇଟା ମୁଁ ରଖିବି ନିହାତି ଆଉ ହେଲେ ରଖି ପାରିଲିନି।
ସେଇ ଇଏରେ
ହୁଁ ପଢ଼ଥିଲେ ହେଇଥାନ୍ତା ଆଉ କିନ୍ତୁ
ଇଚ୍ଛା ହେଲାନି ଆଉ।
ହୁଁ।
ହଁ ନ ପଡିଲି ଠିକ ଚାକିର ବାକିରି ଟିକେ ନକଲେ ଆଜିକାଲି ଯିଏ ବି ଆସୁଚି ସିଏ ପଚାରିବ ଆଗ ଚାକିରି କଣ କରୁଛି, ପଢିଛି କୋଉ ଯାଏ?
ହୁଁ।
ହ ଆଉ କଣ? ଆଉ ରାତି ତୁମେ କଣ ଖାଇବ ନା ସେ କରିକି ଦେବେ ଆଉ?
ରାତିର କିଷ ଖାଇଆ ଦେଖିବା।
ହଁ ହୋ। ଲେଖ ପଡ କଣ ହଉଛି।
ହୁଁ କେତେ ବାଟେ ଯାଉ ସେ ଯାଉ ଦେଖା
ହଁ। ହମ ତ ଚାଲଛି ଆଉ
ଆମେ ଏଇ ଆପଟା ବିଷୟରେ କ
ନାଇ ନାଇଁ ନାଇଁ ନାଇଁ ନାଇଁ
ଆଛା ଆଛା
ନାଇଁ ନାଇଁ
ହୁଁ ଆ ମିିନିଟେ ସାତ ହଁ, ସେ
ହଉ ତମ ସାଙ୍ଗମାନେ ସବୁ କଣ ପଢ଼ିବେ?
ଆ କିଏ ସବୁ ଏଇଠି ପ୍ଲସ୍ ଥ୍ରୀ କରି ଆମରି ଗାଁରେ।
ହଁ, କଣ କହୁଥିବେ? ଆମେ ପ୍ଲସ୍ ଥ୍ରୀ କରୁଛୁ ତୁ କାଇଁ ସେସବୁ ପଢୁଛୁ କି କଣ କହୁଥିବେ?
କାହିଁକି କହିବେ, ମୋ ଇଚ୍ଛା ମ ଯୋଉଟା ମତେ ସ୍ଵଟବେଲ ଲାଗିଲା ମୁ ସେଇଟା ପଢିବି ତାଙ୍କ ଇଛାରେ କଣ ପଢିବି।
ଆମର ପ୍ଲସ ଟୁ ପରେ
କହିଥିଲେ ମୁ ପ୍ଲସ ଥ୍ରୀ କରିଦେ ଏଠି ମୁଁ କହୁଥିଲି। ମୋର ଇଛା ନାହିଁ ଫାଷ୍ଟ କ କଥା ହେଲା ମୁଁ ପ୍ଲସ୍ ଥ୍ରୀ ଦାବି କରିଥାନ୍ତି ମୁଁ ମତେ ଆମ ଗାଁ ର ଜମା ପଢତେ ଇଚ୍ଛା ନାହିଁ ଗାଁ ଭିତରେ ମତେ ରହି ତା ଆଉ ଜମାର ଇଚ୍ଛା ନାହିଁ।
ହଁ।
ବାହାରକୁ ଯିବୁ ଟିକେ ଫ୍ରି ହବ ମାଇଣ୍ଡ ଫ୍ରେଶ ହବ କିଏ ହବ। ବା ସେଠି ସେଠିକିସ ସେଇ ଗାଁର ସେଇ ଛୁଆ ମାନଙ୍କ ସହିତ ମିଶେଇ ସେଠୁ ତୋ କାହା ସହିତ ମିଶି
ହୁଁ ହଁ ବାହାରକୁ ଯାଇକି ପଢାପଢି ହେରିକା କଲେ ବା ତ କିଛି ଜାଣିପାରିବ ନା।
ସେଇ
ଆଉ ସବୁବେଳେ ଘରେ ରହିଲେ ଗାଁରେ ଏଇଠି ରହିଲେ ଖାଲି କଣ ଆଉ ଲାଭଟା ମି
ହୁଁ।
ବାହାରୁ ଯାଇ ପଢାପଢି କରିକି ପଢାକୁ ପଢା ବି ହବ ବୁଲାକୁ ବୁଲା ବି ହବ ସବୁ ସବୁ ହେଇ
ତାପରେ ଏଟାର ଅପରଚୁନିଟି ଅଛି ସେଟା ମୁ ଟା ମୁଁ କହିବି ସେଇଟା ମାନେ ମୁଁ ଯେ କୋର୍ସଟା କରିବି ସେଟା ତତେ ଛଅମାସ ପ୍ରାକ୍ଟିକାଲ ଥିଓରି କରିବେ ହେଲା ଛଅମାସ। ଆଉ ଛଅମାସ ତ ଟ୍ରେନିଂ ମାନେ ଟ୍ରେନିଂ ପାଇଁ ଠେଇବେ ହେଲା। ସେଇ ଯୋଉ ଛଅମାସ ଟ୍ରେନିଂ ପାଇଁ ପଠେଇବା ନା ମାସକୁ ଦଶ ହଜାର ଟଙ୍କା ଲାଗା ଆସିବ।
ହ ହ। କେତେ ମାନେ ବର୍ଷ ମାନେ କେତେ ବର୍ଷ ଲେଗା ହବ? ତା' ପରଠାରୁ ଚାକିରି ପୁଣି କଣ୍ଟିନ୍ୟୁ ହେଇଯିବ।
ହଁ, ସେ ଚାରି ବର୍ଷ ଏଇଟା ଚାରି ବର୍ଷ ଅଛି ଚାରି ବର୍ଷରୁ ପ୍ରତ୍ୟେକ ବର୍ଷ ଛଅ ମାସ ପ୍ରେକଟିକାଲ ଥିଓରୀ କରିବେ, ଆଉ ଛଅ ମାସ ହଉଛି ତମକୁ ଟ୍ରେନିଂ ପାଇଁ ନେବେ ହେଲା। ଆ ମମ ତାପରେ ଚାରି ବର୍ଷ ପରେ ତ ସେମାନେ ଗ୍ୟାରେଣ୍ଟି ଦଉଛନ୍ତି ଯେ- ପ୍ରାଇଭେଟ୍ ଜବ୍ ଲାଗି, ସେମାନେ ଗର୍ଣ୍ଣମେଣ୍ଟ ଜବ୍ ଲଗେଇ ପାରିବେନା, ଯେ ଯେତେ ବଡ ଇଏ ହେଇଥାଉ। ଗଭର୍ଣମେଣ୍ଟ ଜବ୍ ପାଇଁ ତ ନିହାତି ଏଣ୍ଟ୍ରାନ୍ସ ଦେଇଥିବ ଏଣ୍ଟ୍ରାନ୍ସ ବଜେଇତେ ପଡିବ କି ଯାହା ବଜେଇତେ ପଡିବ, ତ ସେମାନେ କହିଲେ ଯେ ଆମେ ପ୍ରାଇଭେଟ୍ ରୁ ଯେ ଯେମିତି ହଉ ଯେକୌଣସି ର ପ୍ରାଇଭେଟ୍ ରୁ ଲଗେଇଦବା ଷ୍ଟାର୍ଟିଂ ତିରିଶ ହଜାର ପେମେଣ୍ଟ ତିରିଶ ପଇଁତିରିଶ ହଜାର ପେମେଣ୍ଟ ଆସ ତମ୍ ସେଇଟାରେ ଲଗେଇଦବ। ଆଉ ତା' ପରେ ଯଦି ତମର ଗମେଣ୍ଟ ଜବ୍ କରିବାରେ ଇଚ୍ଛା ଅଛି ତ ସାର୍ଟିଫିକେଟ୍ ଆଇଲା ପରେ ତମ ତମର ଏଣ୍ଟ୍ରାନ୍ସ ଦେନାକୁ ଦିଅନ୍ତି। ସେମତି ଦେଇ ଏନ ଏଣ୍ଟ୍ରାନ୍ସ ଦେଇକି ବଜେଇବ ଆଉ। ହୁଁ
ଏମିତି ତାଲାପ